ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ କଁ କରୁଚନ୍ତି। ଏଇ ବସିବା କଥା ଆଉ କଁ କରିବା। ଶୁଭ ସକାଳ ଭାଇ।
ଆଉ ବ୍ରସ୍ ହଁ ଶୁଭ ସକାଳ।
ଆଜ୍ଞା ଆପଣ ସକାଳ ହଁ ଶୋଇଛି। ଆପଣ ଉଠିନାହାନ୍ତି ଶୋଇଛନ୍ତି।
ନାଁ ମୁଁ ଉଠି ସାରିକି ବସିଚି ଏଇ ଖାଇ ପିଇ
ଓହୋ ସକାଳ ଜଳଖିଏ କରିନାହାନ୍ତି।
ନା ଜଳଖିଆ ହେଇନି। ଆ କଣ ଜଳଖିଆ କରିବି ଭାବୁଛି। ଭାବୁଚି ଚୁଡା କିଛି ଖାଇଦବା।
ହଁ।
ଚୁଡ଼ା ଦହି ସଖାଳୁ ଖାଇଦେଲେ ପେଟ ଥଣ୍ଡା ରହିବ। ତ ସେଇ ଚୁଡ଼ା ଦହି ଖାଇଦବା। ଆଉ ବର୍ଷା ହଉଛି ଆପ ଆପଣଙ୍କ ଘର ଆଡେ?
ଓ ମୁଁ ଏପର୍ଯ୍ୟନ୍ତ ଉଠିନି ଦେଖିନି କବାଟ ଖୋଲିଲେ ଜଣା ପଡିବ।
ଓହୋ ଆଚ୍ଛା ତାହେଲେ ଆପଣ ଶୋଇଛନ୍ତି ନା। ଉଠି ନାହା
ଆଜ୍ଞା।
ଏ ହଁ। ଆପଣଙ୍କର ଭୋଜନ କଣ କଣ ଖାଇବେ ଏ ଏବେ?
ଏବେ ତ କିଛି ଖାଇବା ର ନାଇ। ଉଠିନେ ସେ ଛତୁ ଟିକେ ଖାଇଦେବି ମୁଁ।
ଆ ଛତୁଆ ଖାଇବି ତେବେ।
ଆଜ୍ଞା।
ହଉ ଛତୁଆ କୋଉଥିରେ ବନା ହେଇଛି ଆପଣଙ୍କର?
ଛତୁଆ ଗହମ ଆଉ ମିଶ୍ରି
ଆଜ୍ଞା।
ଆଉ ବୁଟ
ଆଜ୍ଞା।
ଆଉ ଚିନି
ଆଜ୍ଞା ଗହମ ବୁଟ ଚିନି
ଆଉ ସେ ଚୂଡ଼ା ଓ ବିସ୍କୁଟ୍ ଅମୁଲୁ।
ଏତେ ସାରା ପଡିଛି ଗହଣରେ ଛତୁଆରେ। ହଁ ନ ଥା ଯାହା ହଉ ଆପଣ ଭଲ ପୃଷ୍ଟି ସାର। ଖାଦ୍ୟ ଖାଉଛନ୍ତି। ଆଜ୍ଞା କଣ କହିଲେ?
ଆପଣ ଛତୁଆ ଖାଆନ୍ତି?
ଉଁ, ଛତୁଆ ଖାଏ।
ଆଜ୍ଞା, ଆଜ୍ଞା ଆପଣଙ୍କ ଛତୁଆରେ କଣ ମିଶ୍ରଣ ଅଛି?
ଛତୁଆ ଆମର ଏଇ ଯୋଉ ଆମର ବାହାରେ ଦୋକାନ ମାନଙ୍କରେ ମିଳୁଛି। ସେହି ଛତୁଆ ଆଣିକି ଖାଇବା କଥା। ନହେଲେ ଏମିତି କସ୍ତୁରି
ଆଜ୍ଞା, ଆଜ୍ଞା କସ୍ତୁରି ଛ-ଛତୁଆର ବି ବହୁତ ଭଲ ଲାଗେ।
ଭଲ ଲାଗେ?
ଆଜ୍ଞା।
ଯା ହଉ। କସ୍ତୁରୀ ଛତୁଆ ଭଲ ଲାଗେ ଯେ କିନ୍ତୁ ତାର ଟିକେ ବାଲିଆ ଅଂଶ ରହିଥାଏ ଲାଷ୍ଟ କୁ।
ଆଜ୍ଞା।
ଶେଷରେ ଶେଥିରେ ଗୋଟେ ବାଲିଆ ଅଂଶ ଥାଏ। ମାନେ ଆପଣଙ୍କ ଛ ତୁଆ ଟେ ଛତୁଆ ଟେ ପିଇବି ଏ ଲାଷ୍ଟ କୁ ବାଲି ବାଲି ହେଁ ଲାଗୁଥୁବ ଦେଖିବେ। ଟି ଲାଷ୍ଟ କୁ ଲାଷ୍ଟରେ ହଁ।
ନାଇଁରେ ମୁଁ ସେମିତି କିଛି ପାଇନି।
ଉଁ, ସେମିତି ନାହିଁ। ମୁଁ ଆଗରୁ ପିଉଥିଲି ସେ ବାଲି ବାଲି ଯୋଉ ଲାଗିଲା ଆଉ ସେବେ ରଖିଦେଇଚି ଷ୍ଟୋକ ଅ, ବନ୍ଦ କରିଦେଇଛି ପୁଣି ଏ ଚୁଡା ନାଇଁ ତ ମୁଡି ଏମିତି ସଖାଳ ବେଳା କଣ ଗୋଟେ ଖାଇଦବା କଥା ଆଉ। ଜାହୋ ଆପଣଙ୍କ ସ କଥା ହେଲା ଭଲ ଲାଗିଲା।
ଆଜ୍ଞା ଆପଣଙ୍କ ସତ ବି କଥା ହେଇ ଭଲ ଲାଗିଲା ଆପଣ ଘର ଟା କୋଉଠି?
ଆମ ଘର ଏହି ପରା ଗଞ୍ଜାମ ଡିଷ୍ଟି।
ହଁ ମଞ୍ଚ
ଗଞ୍ଜାମ।
ମା ତାରଣୀଙ୍କ ମା ପିଠ
ଆଜ୍ଞା।
ହଁ ବଢିଆ ଆପଣ ମା ତାରାଣୀଙ୍କ ପାଖରେ ରହୁଛନ୍ତି ଆପଣ ବୁଲିବାକୁ ବି ଯା ଯାଇ
ଆପଣଙ୍କ ଆପଣଙ୍କର ଜାଣିପାରେ କି ଆପଣଙ୍କର ରହିବାର ସ୍ଥାନ ଟା କୋଉଠି ଅଛି?
ଆମ ଘର ହେଉଛି ମେକ ଟୁକୁୁର୍।
ଯାହା ହେଉ ଆପଣ ବି ଘଟଗାଁ ପାଖରେ ରହିଛନ୍ତି।
ନାଇଁ କାକଟପୁର କାକଟପୁର ଅଛି ମା ମଙ୍ଗଳା।
ଯାହୋ। ଉଁ ଯାହା ହଉ ଆ
ଆପଣ ତାରାଣୀରୁ ତାରିଣୀ ପିଠକୁ ଯାଇଛନ୍ତି ନା ଯାଇନାହାନ୍ତି।
ନା ଯାଇନାହିଁ।
ଓହୋ। କେବେ ମା ମଙ୍ଗଳା ଘର ପେଠାକୁ ଆସିଛନ୍ତି ନା ଆସିନାହାନ୍ତି।
ନା ମଙ୍ଗଳା ପିଠ ବି ଯାଇନାହିଁ କେତେବେଳେ ଗଲେ କେତେବେଳେ ଗଲେ ଆପଣଙ୍କୁ ପଚାରି କି ଯିବା ହେରି ଆଉ।
ଠିକ୍ ଅଛି।
ହଁ କହିଦେବେ କୋଉ ପଟେ ରାସ୍ତାରେ ଯାଆନ୍ତି। ଆପଣ ସେପଟେ କଣ ବସ୍ ଯାଉଛି ତ।
ହଁ ମୁଁ ଆଜ୍ଞା ଆଜ୍ଞା ବସ୍ ଯାଉଛି।
ବସ ଯାଉଛି ଆରାମସେ ଯାଇଁ କି
ତ ସରକାରୀ ସସ୍ ସରକାରୀ ବସ୍ ଚାଲୁଛି।
ସରକାରୀ ବସ୍ ଯାଉଛି। ହଉ ଭଲ କଥା ଏଇ ଆମର ମୁଁ ବସ୍ ନାମ
ନା ନା ମନ୍ଦିର ବସ ଶ୍ରୀମନ୍ଦିର ବସ। ନା ନା ଶ୍ରୀ ମନ୍ଦିର ବସ୍।
ଶ୍ରୀମନ୍ଦିର ବସ୍।
ଆଜ୍ଞା।
ସେ କେତେ କଣ ପଇସା ନିଅନ୍ତି?
ସେକିନ୍ ପାଇଁ ବୁଟେ
ଯଦି ମୁଁ ପୁ ରୀରୁ ଯଦି ମୁଁ ପୁରୀରୁ ମାଉସୀ ମାଁ ମନ୍ଦିରରୁୁ ବସିଲି ବସରେ ତାହେଲେ କେତେ ଟଙ୍କା ନେବେ ସେମାନେ?
ସତୁରି ଟଙ୍କାନେବେ।
ସତର ନା ସତୁରି।
ସତୁରି।
ସତୁରି ଟଙ୍କା ନେଲା। ତାର କେତେ ବାଟ ପଡିବ ରାସ୍ତା କେତେ କିଲୋମିଟର ପଡିବ?
ହୁଁ ଠିକ। ଫିଫ୍ଟି ସିକ୍ସି ପାଲା ଛପନ ଛପନ ସତର କିଲୋମିଟର ଭ ପଡିବ।
ତାହେଲେ ଭୁବନେଶ୍ଵରରୁୁ ପୁରୀ ଯେତେ ବାଟ ପୁରୀରୁୁ କାକଟ ପୁର ଯେତେ ବାଟ।
ଆଜ୍ଞା ଆଜ୍ଞା।
ଆରେ ଏତେ ଦୂର ବାଟ ପଡୁଛି।
ଘରେଇ ବସ ବିି ଯାଉଛି। ଘରେଇ ବସ୍ ଟିକେ ଅଧିକା ପଇସା ନେବେ।
ଘରେଇ ବସ୍ ଯାଉଚି।
ଆଜ୍ଞା ଆପଣ ରଜ ପାଳନ କରିଛନ୍ତି ନା ପା ପାଳନ କରିନଥିଲେ?
ହଁ ରଜନ ରଜ ତ ଆମର ଝିଅମାନଙ୍କର ଶ୍ରେଷ୍ଠ ପର୍ବ।
ଆଜ୍ଞା।
ରଜ ପାଳନ କରୁଥିଲି।
ଆପଣ ର ଆପଣ କେମିତି ରଜ ପାଳନ କରି ଟିକେ ବର୍ଣ୍ଣନା କରନ୍ତୁ।
ରଜରେ କଣ ଆମ ଝିଅ ପିଲା ତ କାମ କରିବେ ନାହିଁ। ଖାଲି ସଜବାଜ ହେବେ ପାନ ଖିଲି ଖାଇବେ।
କେତେ ଦି ରଜ କେତେ ଦିନ
ରଜ ତ ଆମର ଚାରି ଦିନ ରହୁଛି।
ଆଜ୍ଞା।
ସଜବାଜ ରଜ ରଜ ସଂକ୍ରାନ୍ତି
ଆଉ ଗୋଟେ
ଆଉ ଗୋଟେ ଭୂମି ପୂଜା।
ଆଜ୍ଞା। କେମିତି ପାଳନ ପିଲାଟି କୁହନ୍ତୁ ପ୍ରଥମ ଦିନ ଆପଣ କୋଉଠି ଥିଲେ? କେମିତି ପାଳନ କଲେ ସେ ଦ୍ଵିତୀୟ ଦିନ କେମିତି ପାଳନ କଲେ?
ପ୍ରଥମ ଦିନ ତ ଆମର ସଜବାଜ ଦିନ ଶନିବାର ଥିଲା। ଶନିବାର ଦିନ ସକାଳୁ ଗାଧେଇ ମେହେନ୍ଦୀ ଲଗେଇ ଅଲତା ପିନ୍ଧି ନୂଆ ଡ୍ରେସ ପିନ୍ଧି ଆଗେ ଫାଷ୍ଟ ମନ୍ଦିର ଦର୍ଶନ କରାଗଲା। ମନ୍ଦିରରେ ଠାକୁରଙ୍କୁ ଦର୍ଶନ ପରେ ଆସିକି ପିଠାପଣା ଖାଇ ସାଙ୍ଗ ପିଲାମାନଙ୍କ ସହିତ ବୁଲା ହେଲା।
ଆଜ୍ଞା।
ବୁଲା ହେଲା ଯେତବଳେ ତାପରେ କିଛି ସମୟ ପରେ ଆମେ ବୁଲାବୁଲି ସାରି ଆସିକି ଭୋଜନ ଗ୍ରହଣ କଲୁ।
ଆଜ୍ଞା।
ରଜ ରେ ତ ଖେଲଦି ଆମେ ଦୋଳି ଖେଳିବା ପଟା ଦୋଳି। ପଟା ଦୋଳି ଖେଳିବା।
ବାଉଁଶ ଦୋଳି କରାହେଇନି?
ଆଜ୍ଞା
ବାଉଁଶ ଦୋଳି ଲାଗି ନ ଥିଲା?
ହୁଁ ବାଉଁଶ ଦୋଳି ଲାଗିଥିଲା ବାଉଁଶ ଦୋଳି ଖେଳିଲୁ।
ଆଜ୍ଞା।
ସେମିତି ରସି ରସି ଦୋଳି ବି ଖେଳିଲୁ।
ଯେମିତି କିି ଲୁଡୁ ତାସ କବାଡି ଆପଣଙ୍କୁ ଏ ଖେଳ ପସନ୍ଦ?
ହୁଁ ପସନ୍ତ ହେବା କିନ୍ତୁ ଖେଳି ନଥିଲି। ଖାଲି ଦୋଳି ବୁଲିକି ଖାଲି ଦୋଳି ଖେଳିଥିଲି।
ଆଜ୍ଞା।
ହ ଲୁଡୁ ତାସ କବାଡି ଏ ସବୁ କିଛି ଖେଳ ହେଇନଥିଲା।
ଆପଣ ପିଠା କିଛି କଣ ଖାଇଥିଲେ?
ପିଠା ଖାଇଥିଲି ଆମର। ପୋଡ ପିଠା ଏଣ୍ଡୁରି ପିଠା ଚକୁଳି ପିଠା। ଏତିିକି ପିଠା ଖାଇଥିଲି ମଟର ତରକାରୀ ବି ହେଇଥିଲା ତା ସହିତ ବି ଖାଇ ଥିଲି ବହୁତ ଆନନ୍ଦ ମିଳିଥିଲା। ଆପଣ ପିଠା ଖାଇ ନଥିଲେ?
ହଁ ହଁ ପିଠା ନିହାତି ଖାଇଥିଲି ମୁଁ ଖାଇଦେବି। ଗଜା ପୋଡ଼ ପିଠା ଆରିସା ପିଠା।
ହୁଁ
ସେ ଖାଇଥିଲି।
ଭଲ କଥା।
ଆଉ ଆପଣଙ୍କ ରଜରେ ନିରାମିଷ ଖାଦ୍ୟ ଖାଇଥିଲେ ନା ଆମିଷ ଖାଦ୍ୟ ଖାଇଥିଲେ?
ରଜରେ ଆମର ଯଉଦିନ ରବିବାର ଥିଲା ରବିବାର ଦିନ ହିଁ ଆମିଷ ଖାଇଥିଲି। ତାପରେତ ରଜ ସଂକ୍ରାନ୍ତି ସୋବାରେ ରହିଲା। ସୋମବାର ଦିନ ଆମିଷତ ହେଇନଥିଲା ତାପରେ ତ ବାର ନାହିଁ। ଆଉ ଆଉ ହେଇନଥିଲା ବୁଧବାର ଫେରେ ହେଇଥିଲା।
ଆଜ୍ଞା ଆଜ୍ଞା ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା।
ଆଜ୍ଞା ମତେ ବି ବହୁତ ଭଲ ଲାଗିଛି। ଆପଣ ଯେମିତି ସବୁବେଳେ ମ ସହିତ ଏମିତି କଥା ହେଉଥାନ୍ତୁ।
ଆପଣଙ୍କଠୁ କିଛି ଶିଖିବାକୁ ମିଳିଲା।
କିଛି ଶିଖିବାକୁ ବି ମିଳୁଛି।
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ହ